ହ୍ୟାଲୋ ଆପଣଙ୍କ ଶୁଭୁଚି ମୋ ଭୟେସ୍‌।
ଆପଣ ଏବେ କ କରୁଚନ୍ତି?
ମୁଁ ଏବେ ମାର୍କେଟ ଯାଇଥିଲି ଏବେ ଆସଲି।
ଥିଲି ବାହାର କୁ ଯାଇଥିଲ ଆସିଲି ଏବେ ଘରକୁ ଆଉ। ଆଉ ଆପଣ ମାର୍କେଟରେ କଣ? କିଣାକିଣି କରିବାକୁ ଯାଇଥିଲେ।
ମାର୍କେଟ୍ ଯାଇଥିଲି ଶାଢୀ କିଣିବାକୁ।
ଆଚ୍ଛା।
ଶାଢ଼ ଶାଢ଼ୀ ଆଣିଲି। କସ୍ ମେଟିକ୍ ଆଣିଲି।
ଆଚ୍ଛା।
ଆଉ କଣ ଖିଆଖି କରିଛନ୍ତି ଆଜି?
କେଟ୍ ରେ ଚାଓମିନ୍ ଖାଇକି ଆସଚି। ଗୁପଚୁପ୍ ଖାଇଚି।
ଲା ଆଉ ଦିପରେ କଣ ଖାଇଥିଲେ?
ଆଉ ଦିପରେ ଆଜି ପଖାଳ ଭାତ
ପୋଡା ପୋଡି, ମାଛ ଭଜା ଖାଇଥିଲି। ହଁ କଣ ତମେ କଣ ଖାଇଥିଲ?
ଖାଳ, ଭଜା, ଆଳୁ ଚକଟା ଆଉ ଅଣ୍ଡା ଆମଲେଟ୍।
ମାର୍କେଟ ରୁ କଣ ଆଣିଲେ ଯାଇଥିଲେ ଯା?
ବାହାରକୁ ସେମିତି ଯାଇଥିଲି କିଛି ଆଣିନି ଏବେ ଯିବି ଆଉ କାଲି ପହରଦିନ ଆଡକୁ ଯିବି ଜିନିଷ ରଜ ପାଇଁ କିଛି ନେଇକି ଆସିବି। ଡ୍ରେସ ପିଟା ଆଉ।
ତମର ସେପଟେ କେମିତି ସେଲିବେଟ୍ ହୁଏ?
ରଜ ତ ଆମ ଗାଁରେ ବହୁତ ଗାଁରେ କି, ସେଇ ଆମର ସକାଳୁ ଫାଷ୍ଟ ପହିଲି ରଜରେ ତ ପହିଲି ରଜ ନୁହଁ ସଜବାଜରେ ସେଦିନ ସବୁ ସାଙ୍ଗ ପିଲା ସେଠି ହମ୍ ଭାଇ ଭଉଣୀ ଏମିତି ମିସ୍ ଭାଇ ତ ଛାଡ଼ ଭଉଣୀମାନେ ଆମେ ସବୁ ମିଶିକି ବସିକି ଯୋଉ ନେଲ୍ ମାନେ ସଜବାଜ ନେଲପଲିସ୍ ଆଉ ମେହେନ୍ଦୀ ତାପରେ ହଳଦୀ ଏମିତି ସବୁ ଲଗାଲଗା କରିକି ରାତିରେ ତାପରେ ପୁଣି ସେଇଦିନ ରାତିରେ ସେମିତି ଦୋଳି ବି ଲଗା ହେଇ ଥାଏ ଦୋଳି ଲଗେଇକି ରାତିରେ ରାତି ବାରଟା ଗୋଟେ ଖଣ୍ଡେ ବେଳକୁ ବୋଧେ ଶୋଉ ଏତେ ଲେଟ୍ କରିକି ଶୋଉ ତାପରେ ସକାଳୁ ସେମିତି ସମସ୍ତେ ପୁରା ଭୋରୁ ଉଠିକି ଗାଧେଇ ପାଧେଇକି ସବୁ ଘରେ ସମସ୍ତଙ୍କ ଘରେ ନମସ୍କାର ହେଇକି ତାପରେ ମନ୍ଦିର ଯାଉ। ମନ୍ଦିର ମନ୍ଦିରରୁ ଆସି ସାରିଲା ପରେ ଘରେ ତ ନିହାତି ରୋଷେଇ ବାସ କରିଦେଇଥିବେ ଆମାନ୍ ନେ ତ ରୋଷେଇବାସ କର ନ୍ତି ସେମାନେ ସବୁ ଯାହାବି ସମସ୍ତଙ୍କ ଘରେ ଯାହା ରୋଷ୍ ଇ ହେଇଥାଏ ଆମେ ସମସ୍ତେ ଆଣୁ ଗୋଟେ ଜାଗାରେ ବସି ଖାଉ ତାପରେ ଯାଉ ଜ କାହାକୁ ଜଣକୁ ପଠଉ ଯାଅ ଯୋଉ ରଜ ପାନ ଯୋଉ ମିଳେ ଗାଁରେ ଆମ ଗାଁରେ ସେମିତି ଦଶ ଟଙ୍କାର ପାନ ମିଳେ ତାକୁ ପାଟିରେ ପୁରେଇଲେ ପାଟି ପୁରା ଫୁଲ୍ ହେଇଯିବ। ସେଇଭଳିଆ ଆମେ ତାକୁ ଆଣିକି ଖାଉ ତାକୁ ଏମିତି ଖାଇକି ତାପରେ ଯିବୁ ଦୋଳି ପାଖୁକୁ। ଦୋଳି ସେମିତି ସେ ଦୋଳି ଯୋଉ ଲାଗିଥିବ ଏମିତି ପଟା ଡୋଳି ଜାଣିଚନ୍ତି? ପଟା ପଡି ଦୋଳି ଲାଗେ ଯୋଉ। ସେ ପଟା ଡୋଳି ଆମର ଲାଗିଥାଏ ନା ସେଗୁରାକ ସେଇଥିରେ ବସିବୁ ମାନେ ସେ ପୁରା ଗଛ ଉଞ୍ଚା ଏମିତି ଯାଉଥିବ ବଡ ଗଛରେ ଲାଗିଥିବ ସେଇଥିରେ ବସିକି ଦି ଦି ଜଣ ଆମେ ବସିକି ସେମିତି ଜଣେ ବସିଥିବ ଜଣେ ଠିଆ ହେଇଥିବ ତ ଆମକୁ ଟିକେ ହ ହ ଝୁଲେଇ ଦେଲେ ତାପରେ ହୁ ଗାଁରେ ଆମେ ସେମିତି ଖେଳୁଥାଉ ଆଉ ତାପରେ ଗାଁରେ ସେମିତି ବହୁତ ସାରା ଜା ଗାରେ ଦୋଳି ଲାଗିଥାଏ ଆମେ ସେମିତି ସବୁ ଆଡୁ କୁ ଯାଉ ବୁଲାବୁଲି କରି ସ ଆମ ଫାଷ୍ଟ ଆମର ଖେଳିବୁ ତାପରେ ସବୁ ଆଡକୁ ସେମ ତି ଯିବୁ ସବୁଆଡେ ସବୁ ଦୋଳି ପାଖରେ ଏମିତି ଖେଳି ଖାଳିକି ତାପରେ ଆମ ଗାଁ ଠାକୁରାଣୀ ପାଖେରେ ସେଠି ପୋଖରୀ ଅଛି ବଡ଼ ପୋଖରୀଟେ ତ ସେଇଠୁ ଗୋଟେ ପୋଖରୀ କୂଳରେ ହିଁ ଗୋଟେ ବଡ଼ ଗଛଟେ ଅ ଛି ସେଇ ଗଛରେ ଲାଗେ ଦୋଳି। ଏମିତି ଦୋଳି ଲାଗିଥିବ ସେଇ ପଟା ଦୋଳି କି ମାନେ
ହଁ।
ବାଜୁଥିବ ସେଟା ବହୁତ ଭଲ ଲାଗେ ସେ ସିନେରୀ ବି ବହୁତ ବଢିଆ ଲାଗେ ଦେଖିବା ପାଇଁ ଆଉ ଖେଳିବା ପାଇଁ ବି ସେଠି ବହୁତ ଭଲ ଲାଗେ। ସେଠି ସେମିତି ଖେଳୁ। ସେଠି ଖାଲି ଯି ଯାହାକୁ ଡର ଲାଗୁଥିବ ସେ ସେଠି ଖେଳେନି। ଏ ନା ସେ କଉଠି ଡ-ଡରିକି ଗଳି ପଡିବ ତ ସେ ପୋଖରୀରେ ପଡିଯିବ। ଆମେ ଖାଲି ଯ ଯୋଉମାନେ ଆମେ ସ ବୁ ନ ଡରୁ ଆମେ ସେଇଠି ବସିକି ଖେଳୁ ସେଟା ବହୁତ ଭଲ ଲାଗେ ସେଠି ସବୁ ଖେଳିବା ପାଇଁ ଏମ୍ ତାପରେ ପିଠା ପଣା ଖାଲି ଆଉ କୋଉ ଦିନଘର ମାଟି ମାଡୁନା ଘର ମାଟି ମାଡୁନା ଆମେ ଖାଲି ଘରୁକୁ ଖାଲି ଆସିବୁ। ଖାଇବା ପାଇଁ ଏମିତିରେ ବି ଖାଇବା ପିଇବା ବି ବାହାରେ ବି ଖାଇଥାଉ ଯାହା ସେଇତ ମାନେ ହେଇଥାଏ ଦୋକ୍ ଆସେ ବାହାରୁ ଲୋକ ଏମିତି ଦହିବରା ହଉ ଗୁପଚୁପ ହଉ ସେମିତି ଆସେ ଆମେ ବାହାରୁ ସେମିତି ଖାଇଥାଉ ତଥାପି ଘରେ ଯୋଉ ପିଠାପଣା ହୁଏ ଏମିତି ବରା ତରକାରୀ ଏମିତି ସବୁ ଘରେ ବହୁତ ହୁଏ ଆଉ ଯଦି ଭଲ ଭଲ ଦିନରେ ପଢିଥିବ ମାନେ ଆଇଁଷ ଦିନରେ ପଢିଥିବ ତ ଘରେ ଭଲ ଚିକେନ ଫିକେନ ଭଲସେ ହୁଏ ତ ସେଦିନ ସେମିତି ସମସ୍ତେ ସେମିତି ମିଶିକି ବସିକି ଖାଉ ପୁଣି ଖାଇସାରିବୁ ତାପରେ ଶୁଆ ଶୁଇ ବି ନାହିଁ ଖାଇ ସାରିବୁ ପୁଣି ଆସିବୁ ଦୋଳିି ପାଖକୁ ତ ରଜ ତତିନଦିନ ହଉଛି। କଣ ସବୁବେଳେ ଦୋଳି ଲାଗୁଛି। ସେଗୁଡା ଆସିବ ପୁଣି ସେମତି ଦୋଳି ଖେଳା ଖେଳି କରିବୁ। ଏଇଆ ସବୁ ତିନି ଦିନ ଯାକ ଏମିତି ହଉ ତାପରେ ଆଁ ଆଉ ରଜରେ କଣ ଏମତି କୁହନ୍ତି କି କୁଆଡେ ଠାକୁର ଠାକୁର ପୂଜା କରନ୍ତିନି ର ଜରେ ଆମର ଅପଟ୍ ସେପଟେ ଠା ଠାକୁର ପୂଜା କରନ୍ତିନି ଖାଲି ମଝିରେ ଯୋଉ ର ରଜ ସଂକ୍ରାନ୍ତି ଦିନ, ପୂଜା କରନ୍ତି କାହିଁ ନା ସେଟା ସଂକ୍ରାନ୍ତି ଏ ବୋଲି ନ ହେଲେ ଆଉ ଯଦି ଦିଇ ଦିନ ସେ ପୂଜା କରନ୍ତି ନି ତମେ ସେମ ତି ଏ ପୂଜା ତ କରନ୍ତିନି ଆମେ ଖାଲି ସେ ମନ୍ଦିର ଯାଉ ମନ୍ଦି ବୁଲାବୁଲି କରି ଆସୁ ଇଏରେ ସଂକ୍ରାନ୍ତି ଇଏରେ ତା ପରେ ସେମତି ରାତିରେ ସେମତି ରା ସେଥିରେ ବି ସେମିତି ମଜାରେ ଫିଷ୍ଟ ଫିଷ୍ଟ ଥିବ କି ଆମେ ସେଦିନ ଫିଷ୍ଟ କରିବା ସମସ୍ତେ ମିଶିକି ଗୋଟେ ଜାଗାରେ ଏମିତି ରୋଷେଇବାସ କର ଫିଷ୍ଟି କରିକି ଖାଉ ଖାଇବା ପିଇବା କରିବୁ ଏକା ଏମିତି ଯଦି ବି ହବ କାହାର ଘରର ଥିବ ବଡ ଘର ଏମିତି ଥିବ ସେଠି ସମସ୍ତ ସମେସ୍ତ ମିଶି ସେଇ ଜାଗାରେ ଶୋଇବୁ ଗୋଟେ ଜାଗାରେ ହିଁ ଆମେ ସମସ୍ତେ ମିଶିକି ଶୋଇବୁ। ପୁଣି ସକାଳୁ ସେମିତି ଭୋରୁ ଉଠ ଇଏ କର ତାପରେ ଲାଷ୍ଟ ଦିନ ସେମିତି ଶାଢୀ ବି ପିନ୍ଧିବୁ ସେଇଟା ଗୋଟେ ମଜା ଥାଏ ଲାଷ୍ଟ ଦିନ ସମସ୍ତେ ସମସ୍ତଙ୍କର ହନୁ ମାନାନଙ୍କର ଶାଢୀ ଆଣିବେ ଶାଢୀ ପିନ୍ଧିବୁ ସେମତି ଦୋଳି ଖେଳିଥିବୁ ଫଟ ଉଠଉଥିଵୁ ସେ ବହୁତ ମଜା ସେ ସବୁରେ ଆଡ ତ ବହୁତ ଭଲରେ ହୁଏ ଏଆଡେ ତ ବାହାରେ ଏତେ ଏଠି ସେ ସେମତି ନାହିଁ ଏଠି ଖାଲି ଯାହା ପଡୁଛି ମେଳା ଫେଳା ପଡୁଛି ସେତିକି କିନ୍ତୁ ଗାଆଁ ରେ ବହୁତ ଭଲସେ ହୁଏ ଏମିତି ବି ପିଠାପଣା ବି ହୁଏ।
ଆମର ହୁଏ ଏଠା ବହୁତ ଭଲରେ ଆମର ଏ ଏଠି ବହୁତ ଭଲ ହୁଏ। ସବୁ ଝିଅମାନେ ରଜରାଣୀ କରନ୍ତି। ପଇସା ଠୁଳେଇକି ନିଅନ୍ତି। ସବୁ ଉ ଦୋଳିଫୋଳି ଲଗାନ୍ତି। ମେଳା ପକାନ୍ତି। ରଜ ର ରାଣୀ କରନ୍ତି। ରାଜା ରାଣୀ କରନ୍ତି।
ସେଟା କେମିତି ହୁଏ? ମାନେ କଣ ସେଠି କରନ୍ତି ସେଇଟା?
ସେଟା ସେ ସେମାନେ ଦିଇ ଜଣ ସଜ ହେଇକି ଉଁ ଉଁ ଉଁ ପଡିଥିବ ସେମତି ବାହାଘର ଚେୟାର ପଡେ ସେମିତି ପଡିିଥିବ ସେମାନେ ସେଠେ କରିବେ ଆଉ ଯେତେ ସବୁ ଦୋଳି ଲାଗି ଝିଅ ସେମାନେ ଉମ୍ ସେମାନେ ସବୁ ଆସିକି ସେଠି ଲଗାନ୍ତି। ଆଉ ରଜର ରାଣୀ ସ୍ପେଶାଲ୍ ଦି ଜଣ ଥାଆନ୍ତି। ପୁଅଟେ ଝିଅଟେ ଥାଆନ୍ତି।
ଆଚ୍ଛା।
ରାଣୀ ଚେୟାରରେ ବସିଥାଆନ୍ତି। ଆଉ ସବୁ ଦୋଳି ଲାଗିଥିବ। ଯେତେ ଦୋଳି ସବୁ ଝିଅ ପୁଅ ସବୁ ଖେଳନ୍ତି। ପୁଚି ଖେଳନ୍ତି। କବାଡି, ପୁଚି ସବୁ ଖେଳନ୍ତି‌। ଥାଏ ପାନ ମି ମିଠା ପାନ ଖାଆନ୍ତି। ପିଠା ବିଭିନ୍ନ ପ୍ରକାର ପିଠା ପଣା ହଏ।
ଏମିତି ସବୁ ରଜରେ ତ ବହୁତ ଭଲ ଥାଏ।
। ନୂଆ ଡ୍ରେସ ତିନି ଚାରି ଦିନ ଯାଏ ନୂଆ ଡ୍ରେସ।
ହଁ ତିନି ଦିନ ତିନିଟାଙ୍କ ଡ୍ରେସ୍। ଆମେ ତ ଏଇଆ କରୁ ତିନି ଦିନ ତିନି ଟାଙ୍କ ଡ୍ରେସ ଏମତି ପୁରା ବୁଲା ବୁଲି ସେ ତିନି ଦିନ ପୁରା ଏମତି ମଜା ମଜଲିସ ଘରେ ବି କିଛି କାମ କରିବାର ନାହିଁ ସେ ତିନି ଦିନ। ବହୁତ ଭଲ ହୁଏ ସେ ସେ ରଜ। । ସାଙ୍ଗ ପିଲାମାନଙ୍କରେ ସାଙ୍ଗ ପିଲାଙ୍କ ସାଙ୍ଗରେ ତମେ ରଜା ସେଟା ହିଁ ବେଶୀ ମଜା ଲାଗେ ତାପରେ ଯୋଉ ଯିଏ ଡରୁଥିବ ରଜ ରେ। ଦୋଳି ଖେଳିବା ପାଇଁ ତାକୁ ଜବରଦସ୍ତି ଦୋଳି ଦୋଳିରେ ବସେଇକି ଜୋରେ ଝୁଲେଇବୁ ସେ ଡରୁଥିବ ନାଇଁ ନାଇଁ। କୁ ଆମେ ସେମିତି ଜୋରେ ବସିକି ଚୁଲେଇଥିବୁ। ସେଇଟା ବେଶୀ ମଜା ଲାଗେ ସବୁଠାରୁ। ହଁ।
ସେ ଗାଁ ଗହଳିରେ ରଜର ମଜା ଅଛି ଆଉ। ସହର ମାନଙ୍କରେ ମଜା ସେ ନାହିଁ ଆଉ ରଜ ମଜା।
ଆଁ ହଁ।। ଗାଁ ରେ ହଁ। ଏବେ ହେଲେ ଏବେ ଆଉ ଆଗ ଭଳି ଏମିତି ନାହିଁ ନା ଯେହେତୁ ଏବେ ଘର ଫର କରିଦେଲେଣି ସବୁ କୋଠା ଘର ବଡ ଘର ତ ଗଛ ଫଛ ବି କୋଉଠି କାଟି କଟି ଦଉଛନ୍ତି ଏତେ ବି ଗଛ ନାହିଁ। ହେଲେ ଆଗରୁ ବେଶୀ ମଜା ହଉ ନା ଏବେ ହଉଛି ହେଲେ ହେଲେ ବି ଟିକେ କମ ହଉଛି ତ ଆଗରୁ ବହୁତ ମଜା ହଉ ଛୋଟ ହଉ ବଡ ହଉ ହୁଁ ମୋର ଗୋଟେ ସାନ ଭାଇ ଅଛି ମୋ ଦାଦାଙ୍କ ପୁଅ ସେ ପୁରା ଛୋଟିଆଟେ। ଛୋଟ ଥିଲା- ତାକୁ ଦୋଳିରେ ବସେଇ ଦେଲେ ସେ ପୁରା ଖୁସି ହେଇଯିବ ଫାଷ୍ଟ ଯୋଉ ବର୍ଷ ସେମିତି ଡରିଲା ତାପରେ ତିନି ବର୍ଷ ପିଲା ସେ ଥିଲା ତାକୁ ଦୋଳିରେ ବସେଇ ଦବ ମାନେ ସିଏ କହିବି ମତେ ପୁର ଜୋର ଝୁଲା। ସେ କାହା ସାଙ୍ଗରେ ବସିବନି ସେ ଏକୁଟିଆ ବସି ସିକି ଜୋର ଝୁଲିବ। ଏକୁଟିଆ ବସେଇଦେବୁ ତାକୁ ଯେତେ ଜୋରରେ ଝୁଲେଇବୁ ସେ ସେତେ ହସୁଥିବ ଘିଲି ଘିଲି ମାରିକି। ତାକୁ ବାହାରେ ବାବା ତୁ ଗଳି ପଡ଼ିବୁ ତୁ ଓହ୍ଲେଇ ପଡ ଥାଉ ଏତେ ଝୁଲନା ମୁଣ୍ଡ ବୁଲେଇବ। ନା ନା ମୁଁ ଝୁଲଲିି ମାନେ ଝୁଲିବି। ସେ ଗୋଟେ ପିଲା ସେ ଦୋଳିରେ ଟୋଟାଲ କାହାକୁ ବସେଇ ଦବନି। ତା ପାଇଁ ଗୋଟେ ଅଲଗା ଦୋଳି ଲା ଉଂ ତାପରେ ଯାଇଁ ସେ ଓହ୍ଲେଇବ। ଏହେଁ। ଏଇଗୁରା ତ ବେଶୀ ମଜା। ଥାଏ। ଛୋଟ ଛୁଆ ତାଙ୍କୁ ତାଙ୍କୁ ସେମିତି ଛୋଟ ଛୁଆଙ୍କୁ ବସେଇଦବ ବି ସେ ଗୋଟେ ଗୋଟେ ଛୁଆ ସେମିତି କାନ୍ଦନ୍ତି ଯେ କାନ୍ଦନ୍ତି ଯେ ପୁରା ଅଲଗା ପ୍ରକାର କାନ୍ଦନ୍ତି। ହାଲେ ଆମର ଘ ଆମ ଘର ଛୁଆ କେହି କାନ୍ଦିବେନି। ସବୁ ଖୁସିରେ ଏଇ ସେ ଦୋଳି ଛାଡିକି ଯିବୁନି ଜମା।
ଏଇଆ। ଅହଁ ଗାଁରେ ତ ବହୁତ ଭଲରେ ସେମିତି ହୁଏ। ଆଉ ଏଠି ତ ସହରରେ ତ ଏଠି ଖାଲି ପଡ଼ୁଚି ଯୋଉ ମେଳା ଫେଳା ପଡ଼ୁଚି ବାହାରେ ସେଟା ଯୋଉ ଦୋଳି ସବୁ ଲାଗ୍ କହୁଚନ୍ତି। ସିଏ ତ ଏତ୍ ଏତେ ଦୌଳି ବେଶୀ ଝୁଲି ହବନି। ଫୁଲ ଫୁଲ ଇଏ କରିକି ଯୋଉ ଲଗଉଚନ୍ତି ସେମତି। ସେଇ ଭଳିଆ ଆଉ। ହେଲେ ଗାଁର ମଜା ନାହିଁ ଏଠି।
ଗାଁ କୋଉଠି ବି ହବନି। ଗାଁ ରୁ ନା ସହରରେ ରହୁଚନ୍ତି?
ଅ କିଏ ମୁଁ? ମୁଁ ତ ଏବେ ସହରର। ସେ ଆରେ ଭୁବନେଶ୍ଵରରେ ଅଛି। ନାରେ ନାହିଁ ମୁଁ ଏବେ ବାହାହବା ମଜା ଏଠି ନାହିଁ। ଏଠି ତ ଖାଲି ମେନ୍ ପଡିଥିବ ଯିବୁ ସେଠି ମେଳାରେ ଯାହା ବୁଲ୍ ବୁଲାବୁଲି କରିବୁ ଜିନିଷ ପତ୍ର ପଡିଥିବ ସେ ଜିନିଷ ପତ୍ର ଆଣିବୁ। ଏମତି ସବୁ ଯେମତି ନର୍ମାଲି ମେଳା ପଡେ ସେମିତି ମେଳାରେ ଯିବୁ। ଆଉ ଏଠି ଟିକେ ବଡ ଆକାରରେ ଗୋଟେ ଜାଗାରେ ପଡେ ସେଠ୍ ଏଠି ସେମତି ଏମତି ମାନେ କମ୍ପିଟିସନ୍ ବି ହୁଏ। କବାଡି ହଉ ଇଏ ହଉ ପୁଅ ପିଲା ଝିଅ ବୋଲି ସମସ୍ତଙ୍କର ହୁଏ। ସେଠି ଖେଳ ହୁଏ ସେଠି ସେମିତି ଖେଳେ। ମାନେ ଖେଳୁ କଣ ଏତେ ଖେଳିବାକୁ ଭଲ ଲାଗେନି ସେଠି ଦେଖୁ ଖାଲି ସେମତି ଖାଇବା ଜିନିଷ ବାହାରେ ସବୁ ପଡେ।
ଆଛା। ଆ ଘରେ କଣ କିଏ କିଏ ଅଛନ୍ତି ସମସ୍ତେ?
ଆଜ୍ଞା ହଁ ଭଲ ଅଛନ୍ତି। ଆଚ୍ଛା ହଉ ଟା ହେଇଗଲାଣି ଆଉ ମୁଁ ଆପଣଙ୍କ ସହିତ ପଛରେ କଥା ହେବି ଆଉ। ଆଜ୍ଞା। ଠିକ୍ ଅଛି।